ହ୍ୟାଲୋ।
ହୁଁ, ଗୁ-ଉଁ, ଆଶୀର୍ବାଦ ଜୟ ଜଗନ୍ନାଥ। ଏ ରୋଷେଇ ଚାଲିଛି ଆଉ। ହୁଁ।
ରୋଷେଇ
ମନ୍ଦିର ଟିକେ ସକାଳୁ ପଳେଇଲି ତ ସଂକ୍ରାନ୍ତି, ଆଉ ଯୋଉ ମିନି କେଦାରନାଥ ଜାଣିଚ ନା ମିନି କେଦାରନାଥ? ସେଠିକି ପଳେଇଥିଲୁ ଟିକେ ଆ, ବୁଲାବୁ ବୁଲିକି ଆଇଲାବେଳେ ଟିକେ ଲେଟ୍ ହେଲା, ଆସିକି ଅରୁଆ ଡାଲମା, ଦହି ବାଇଗଣ ଟିକେ ଆଉ ଆମ୍ବ ପାମ୍ପଡ ଛାଣିଦବା ଆଉ ଚାଲିଛି ଆଉ ସରିଲାଣି ଯେ ଖାଇବୁ ଆଉ।
ଓ ହୋ ଆଜି ସଂକ୍ରାନ୍ତି ସ୍ପେଶିଆଲ ଆଉ।
ରଥଯାତ୍ରାରେ ଯିବ?
ହଁ ରଥଯାତ୍ରାରେ ଯିବା ଆଉ।
ମୁଁ ତ ସେଇଆ ଭାବିଛି ସ୍ପେଶାଲ ଟ୍ରେନ୍ ଯଦି ପଡ଼ିବ ଯିବା ଆଉ।
ହଁ ଯାଇଁ ଟିକେ ବୁଲି ଆସିବା ଆଉ ଠାକୁରଙ୍କୁ ଦେଖା କରିକି।
କାଳିଆର ଯଦି ଥିବ ଡୋରି ଲାଗିବ ହବ।
ହଁ। ଯିବା ଆରାମସେ ଏଇ ଲୋ
ହଁ ଆଜି ତ ଦେଖୁଥିଲି ନ୍ୟୁଜ୍ ରେ ଆଜି ନ୍ୟୁଜ୍ ରେ ଦେଖୁଥିଲି ଏତେ ଭିଡ ପାଣି ସ୍ପ୍ରେ ହଉଛି ଆଉ ରଥଯାତ୍ରା ତ ଭିଡ ହବ ମୁଁ ରଥଯାତ୍ରାରେ ଯିବିନି ଯୋଉ ନଅ ଦିନ ରହିବେ ମାଉସୀ ମା ଙ୍କ ଘରେ ଯାହା ହେଲେ ଟିକେ ଯାଇ ଦର୍ଶନ କରିକି ଆସିବି ଆଉ।
ହଁ ସେଇଠି ସମସ୍ତେ ପ୍ରାୟ ଯାଆନ୍ତି ଦେଖିବା ପାଇଁ ନା ସେ ପାଇଁ ଅଧିକ ଭିଡ ହୁଏନି।
ପାଗ ଉପରେ ନିର୍ଭର ଦେଖିବା କଣ ହଉଛି ଲଘୁଚା
ଆଉ?
ଭଜା ଯୋଗୁଁ ଯା କଣ
ହଁ।
ତମେ ଆଉ ଯାଇନ ଘରଆଡେ?
ରଥଯାତ୍ରା କେତେ ଦିନ ଖଣ୍ଡେ କେତେ ଦିନ ପାଳନ କରାଯାଏ?
ନଅ ଦିନି ବା। ନଅ ଦିନି ମାଉସୀ ମା ମନ୍ଦିର ଘରେ ରହିବେ ଆଉ ଫେରେ ଆସିକି ବଡ ଡ଼ ଦାଣ୍ଡରେ ରହିବେ ଯୋଉ ଅଧରପଣା ଫଧରପଣା ସବୁ ସରିଲେ ଏକାଦଶୀ କରିବେ ତାପରେ ଯାଇି ଠା ଠାକୁର ମନ୍ଦିରକୁ ଯିବେ ଆଉ ଏଗାର ଦିନ ଖଣ୍ଡେ ହେଇଯିବ ଆଉ ଯାତ୍ରା ଟା ନବ ଦିନ ଯାତ୍ରା।
ଏକାଦଶୀରେ ଏକାଦଶୀରେ କଣ ସାଗ ଖାଆନ୍ତି ନାଁ କଣ ଖାଆନ୍ତି ନାଁ କଣ କି ଚାଉଳ ନାଁ କଣ ଖାଆନ୍ତି?
ପଣା ପଣା ହବ ଯୋଉ ଅଧରପଣା ହୁଏନା ଯୋଉ ତିନି ହାଣ୍ଡି ଭଙ୍ଗାଯାଏ। ରଥ ଉପରେ ଭଙ୍ଗାଯାଏ ନା ତାପରେ ମା ମନ ଭଞ୍ଜନ ହବ ଲକ୍ଷ୍ମୀଙ୍କର ଲକ୍ଷ୍ମୀ ଯୋଉ ରାଗିଥିବେ ହେରା ପଞ୍ଚମୀରେ ଯାଇକି ରା ଗିକି ଭାଙ୍ଗି ଦେଇ ଆସିନଥିବେ ର ଆସିଲେ ଉଁ ଠାକୁରାଣୀଙ୍କି ବୁ ଝେଇକି ଜଗନ ସେଇଟା ବଢିଆ ଲାଗିବ ଦେଖିବାକୁ ବଚସା ଯୋଉ ହୁଏ ର ଲକ୍ଷ୍ମୀ ଠାକୁ ଲକ୍ଷ୍ମୀଙ୍କ ବ୍ରାହ୍ମଣ ଯୋଉ ଜଗନ୍ନାଥଙ୍କ ବ୍ରାହ୍ମଣ ବର୍ଷସାରା ଟା ବଢିଆ ଲାଗିବ ଦେଖିବାକୁ। ହଁ ବର୍ଷେ ରହିଥିଲୁ ଦେଖିଥିଲୁ। ରସଗୋଲା ନେଇକି ଆସିଥିବେ ଲକ୍ଷ୍ମୀଙ୍କୁ ଦେଇକି ବୁଝାଇକି ମନ୍ଦିର ଭିତରକୁ ପଶିବେ ଆଉ।
ସେଇଦିନ ସେଇଥିପାଇଁ ରସଗୋଲା ଭୋଗ ହୁଏ ନାଁ କଣ?
ହାଲୋ।
ଆଉ ବୁଲିବାକୁ କୁଆଡେ ଯାଇନାହାନ୍ତି?
ଏଇ ବା ଯାଇଥିଲି ଆଜି ଆଜି ବା କେଦାର ନାଥ। ମିିନି କେଦାର ନାଥ।
କାଲି କୁଆଡେ ଯାଇନାହାନ୍ତି ହଁ ମୁଁ କହିଲି କାଲି କୁଆଡେ ଆଉ ଯାଇନଥିଲେ?
ସବୁ ରହିଲେ କାଲି ଆଉ କୁୁଆଡେ ଯାଇନଥିଲି।
ଓ ହୋ।
ଆଉ କାଲି ଦେଖିବା ଟିକେ ଫେରେ ସକାଳୁ ଟିକେ କୁଆଡେ ବୁଲି ଆସିବା ଆଉ।
ହଁ କାଲି ଟିକେ ବୁଲି ଆସିବା ପାଗ କଲେ ଗୁଳୁଗୁଳି ହଉଚି ସେଥିପାଇଁ ଯିବାକୁ କୁଆଡ଼େ ଇଚ୍ଛା ହଉନି। ହଁ।
ସଇଲା ରଜ ଆଉ।
ରଜ ରଜ ରଜ ସରିଯିବ ଆଉ। ଏନା ଖାଇନୁ ଏଇ ପିଠା ଖାଇଚୁ ସକାଳୁ ଆଉ ଖାଇନୁ।
ହେପିଠା ଖାଇଲା ବେଳକୁ ଶୋଷଯେ ପାଣି ପିଇ ପିଇ ତୋଦେହ କଣ ହେଇଯାଉଚି। ଯଉ ଗୁଳୁ ଗୁଳି ଗରମ୍ ହଉଚି ନାଇଁବା।
ଆଉ ରଜ ରଜ ଭଳିଆ ଆଗରୁ ଯେମିତି ରଜ ଭଳିଆ ଲାଗୁଥିଲା ଏବେ ଆଉ ରଜ ଭଳିଆ ଖାଲି ଯାହା ବୁଲିବା କଥା।
ହୁଁ
ଏଯୋଉ କୁଙ୍କୁଣି ଗୁଳୁ ଗୁଳି ହଉଚି
ଏବୁଲିବା କଥା ତମେ ଯୁଆଡ଼େ ଯିବ ତମ ଡର ମଡୁଚି ଯୁଆଡ଼େ ଯିବ ଗାଡି ଘୋଡା ଏତେ ଭିଡ ଭିଡ ତମକୁ ଯିବ ଛୁଆ ପିଲାଙ୍କୁ ନେଇକି ଗଲେ ଡର ଏକୁ ଏକୁଟିଆ ଗଲେ ଡର ଭଲ ଲାଗୁନି ଆଉ ଏଥର ଯିବାକୁବି କୁଆଡ଼େ। ହୁଁ କାଲିତ ରୋଡ଼ ଆକ୍ସି ଡେଣ୍ଟ ଆକ୍ସିଡେଣ୍ଟ କାଲି ଗୋଟେ ଭାଇଟି କଣ ଏଯୋଉ ଟିଷେତୁ କଟକ ଦେଖଉଥିଲା ନିୟୁଜ୍। ଭଉଣୀ ଘରକୁ ଯାଇଥିଲା ଭାର ନେଇକି ତାମୁଣ୍ଡ ଟା ଛିଡି ଯାଇଚି ଅଟୋ ସାଙ୍ଗରେ ବାଡ଼େଇଚି ବାଇକ୍ ମୁଣ୍ଡଟା ଛିଡିକି ଅଲଗା ପଡ଼ିଚି।
ଏବେତ ଯିବାକୁ
ମାନେ କୋଡ଼ିଏ ପଚିଶି ଘଣ୍ଟେ ଆକ୍ସିଡେଣ୍ଟ କେସ୍ ଦେଖେଇଚି କାଲି ନିଉଜ୍। କଣ ଭିଡ଼ କାଲିତ ମୁଁ ମାର୍କେଟ ଯଇଥିଲି ଏତେ ଭିଡ଼ଯେ ମାନେ ତମେ କୁହନା ଖାଲି ଗାଡ଼ି ଚପେ
ସିଏ ବେଶୀ ପୁଣି ଉ ବୁ ମାନେ
ଆଉ କଣ ଛୁଆ ପିଲାଙ୍କୁ ନେଇକି ତମେ ବାହାରକୁ ବାହାରିବ ମତେ ସେବି ଭଲ ଲାଗୁନି।
ମୁପୁରା ଜାମ ହଉଚି ଆଉ କଣ କରିବେ କେହି ଘରେ ରହୁ ନାହାନ୍ତି।
ହୁଁ ସମସ୍ତେ ବୁଲନ୍ତି ଗୋଟେ କାମ ସକାଳୁ ସକାଳୁ ସବୁ ଯାଇ କୋଉଠି ମନ୍ଦିର ଫନ୍ଦିର ଟିକେ ବୁଲି ଆସିବ ସଇଲା।
ମାନେ ଏଇ ଯୋଉ କହୁଚନ୍ତି ସିନା ଛୁଟି ଛୁଟି ଛୁଟିରେ ରଜ ଅଷ୍ଟମୀ ଏଇ ଘଡ଼ି ମୋଟେ ଯିବା କଥା ନୁହେଁ ବାହାରକୁ, ସବୁବେଳେ ଆକ୍ସିଡେଣ୍ଟ ମାନେ ବହୁତ୍
ତମେ ଯେତେ ଠିକସେ ଗଲେ କିଏ ଆସି ପିଟିବ ତମେ କଣ କରିପାରିବ?
ଯେତେ କଣ ହଁ ଯେତେ ଗଲେ ଠିକ୍ ଠାକରେ କଣ ହବ।
ସେତାଙ୍କର ଆସି ପିଟି ଦେବେ ତମେ କିଛି କରିପାରିବ ଆଗରୁ ପଛରୁ ତମ କୁଆଡ଼ୁ କଣ କରିବ।
ହୁଁ ହୁଁ ବାଟସାରା ଆଉ ରାସ୍ତାରେ ଗାଡ଼ି ଚାଲେଇବେ। ଗଣମେଣ୍ଟ ହେଲେ ପୁରୁଣା ଗାଡ଼ି ଗିଡ଼ିଅରା ହଟେଇ ଦିଅନ୍ତା ସିଏଗୋଟେ କିଛିହେଲେ ଫାଙ୍କା ହେଇଯାନ୍ତା ରାସ୍
ହଁ କାଲି ଟିକେ ଯିବା ବୁଲି ଆସିବା ଆଉ। ଆଜି ଚାରିଟା ବେଳ ଯେଦି ହବ ଟିକେ ବୁଲିକି ଆସିବୁ ଆଉ ଯାଇ
ଏଇ କଣ ଗୋଟେ କହିଲ ଗୋଟେ ମୁଣ୍ଡରେ କଣ ପଇଚି ଛୁଟିଟା ସରି ଯିବା ଏଇ ସମସ୍ତେ ଭଲ ମନ୍ଦକି ଚାକିରିଆ ବାକିରିଆ ଭଲ ମନ୍ଦନ୍ତିକି ଗାଁ ପାଖକୁ ଆଚନ୍ତି ସବୁ ଟିକେ କଣନା ଆମେ ଟିକେ ବୁଲି ଯିବୁ। ସମସ୍ତେ ଭାବର ବୁଲିଯିବୁ ଆଜି ଦେଖିବ ପୁରୀ ମନ୍ଦିର ମାନେ ଏତେ ଭିଡ଼ ନିଶାସ ଅଣୁ ଛୋଟ ଛୁଆ ଗୁଡ଼ାକ ନେଇକି ଯାଇଚନ୍ତି ସେତ ଅଣନୀ
ସେଥିପାଇଁ ଗାଁକୁ ବୁଲିବା ପାଇଁ ଆଉ ଯିଏ ଠାକୁର ଦର୍ଶନ କରିଦେଇ ଯିବ ବୋଲି ଆସୁଥିବେ ଦେଖିଲା ବେଳକୁ ଭିଡ଼
ଆଉ ଏଇଖିଣାତ ଏଠି ଛୁଟି ନାହିଁ
ହଁ, ପୁଣି ଯାଇକି ଆସିଲା ବେଳକୁ ଦଶହରା ଛୁଟି, ତାପରେ ସ୍କୁଲ୍ ଖୋଲିଯାଏ। ହଁ ତାପରେ ପୁଣି ଆପରେ ପରେତ ରଥଯାତ୍ରା ପାଇଁ ଭିଡ଼, ସବୁବେଳେ ଭିଡ଼।
କାଲିବା ମହାବିନାକେ ଛୁଆ ଯାଇଥିଲେ କହିଲେ ବଉ ତଳ ପର୍ଯ୍ୟନ୍ତ ଗାଡ଼ି ଲାଗିଚି ଆମେ ଫେରିକି ପଳେଇ ଆଇଲୁ। ଗାଡି ମାନେ ଉପରକୁ ଉଠେଇବାକୁ ବାଟ ନାହିଁ।
ଆଉ କଣ କରିବେ। ଏ ଏତେ ଭିଡ଼ ସମସ୍ତେ ବୁଲାବୁଲି କଲାଠୁ ଘରେ କେହିର ରହୁନାହାନ୍ତି। ସେଇଆ ହବ ଆଉ।
ଆଉ କଣ ରଜ ପାଳିବୁ। କିଏ କୁଆଡ଼େ ଗାଡ଼ିଘୋଡ଼ା ନେଇକି ଗଲା ବେଳକୁ ଭଲ ଲାଗୁନି। ନିଜେ ଯିବାକୁ ଇଚ୍ଛା ହେଉନି। ନ୍ୟୁଜ୍ ଦେଖିଲା ବେଳକୁ ତ ମୁଣ୍ଡ କଣ ହଉଚି।
ରହୁନାହାନ୍ତି, କାରଣ ଏଇ ଯୋଉ ରଜ ଛୁଟି ଅଛି ସିଏ ଯଦି ରହିଲେ ମୋ ମୋବାଇଲ ନ ହେଲେ ନାଇଁ ଟିକେ ବୁଲିଲେ ସଇଲା।
ହୁଁ। ସେ ଛୁଆଙ୍କ ପାଇଁ ବୁଲିବା କଥା। ଛୁଆ ବେଶୀ ଜିଦି କରୁଛନ୍ତି, ଘରେ ରହିଲାଠୁ ବର୍ଷ ବର୍ଷ। ଏଇ ଛୁଟି ରେ ଟିକେ
ଆଉ ବୁଲିଲା ଠୁ ସଇଲା। ସବୁ ଭିଡ ପୁଣି ଦୁର୍ଘଟଣା ତାପରକୁ ତାପର। ହଁ।
ତାପରେ ଗରମ, କମ ଗରମ୍। କୁଆଡେ ଯାଇକି ଆସିବ ଆଉ ଆସ
ଆଉ ତାପରେ ବି ଗରମ କୁ ତମେ ଯିବ ବାହାରେ ଥଣ୍ଡା ଫଣ୍ଡା ଲସି ଫସିି ପିଇ ପାଇଦେଲ ସିଏ ପୁଣି ଥଣ୍ଡା ଜ୍ୱର ପୁଣି ଆସି ପଡ଼।
ଉଁ ହୁଁ ହୁଁ।
ବର୍ଷା ପବନ ପ୍ରବଳ ଯେ, କାଲି ଆଉ ତାପରେ ବହୁତ ଲୋକ ବି ହଇରାଣ ହେଇଥିବେ। ସେ ଯୋଉ ସନ୍ଧ୍ୟା ଟାଇମ ରେ ଠିକ୍ ଫେରିଲା ଟାଇମ ରେ ବର୍ଷା। କାଲି କୁଆଡେ ଯାଇନୁ। ସବୁ ହେଇଚି।
ପବନ ମାଆ ଲୋ, ପବନ ଯେତେ ଜୋରେ ଆଇଲା, ମୁଁ ତ ମୋ ଛାତି ଖାଲି ଧଡ଼ଧଡ଼ ହେଲା।
ତାପରେ ଏଇ ପବନକୁ ପୁଣି ଲାଇନ୍ ପଳେଇବ ଯେ ସେ ଆସିବ ନ ଆସିବ ବୋଲି ଭାବୁଥିଲି କାଲି ଯାହା ହଉ ଆସିଲା।
ମୋର କାଲି ମୋବାଇଲ ଫୋବାଇଲ ଚାର୍ଜ କିଛି ନଥିଲା। ଆଉ କିଏ ଜାଣିଚି ବର୍ଷା ପବନ କିଏ ଜାଣିଚି ବର୍ଷା ପବନ ହବ। ଆ ହଠାତ୍ ତ ଆଇଲା। ସେ ବାପା ହାରିକା କାଲି ସବୁ କୋରାପୁଟ ଆସିଥିଲେ। ତାଙ୍କୁ ସବୁ ଛାଡ଼ିଛୁଡ଼ି ଦେଇ ମୁଁ ଆଇଲା ବେଳକୁ ଗଲେ ଘରକୁ। ଆଉ ପଳେଇଲି ଟିକେ ଭେଟ କରିବି ବୋଲି ଛକ କୁ। ଆସିଲା ବେଳକୁ ତ ବର୍ଷା ପବନ ଆଉ କି ଲାଇନ୍ ଫାଇନ୍ ଚାର୍ଜ ବସେଇବି ମୋବାଇଲ୍। ଦେଖିଲା ବେଳକୁ ମୋବାଇଲ ରେ ପଚିସି।
ସେ ଯେ ଲାଇନ ନ ରହିବାକୁ ବର୍ଷା ପବନ ହଠାତ୍ କି ଆସିବାକୁ ତମେ କଣ କରିପାରିବ।
ସିଏ ଯାଇକି ପହଞ୍ଚିଲେ ଯାଇକି ମୋ ମନ ଟିକେ ଶାନ୍ତି ହେଲା। ଫୋନ୍ କଲେ।
ତାପରେ ଇଏ ବର୍ଷା କୁ ଏଇ ଯୋଉ ଗୁଳ ଗୁଳିକି ଏ ଆମ୍ବ ପଣସ ପାଚିବ କଣ ପଚି ଯାଉଚି।
ଆମ ଘରୁ ପା ଗୋଟେ ପଣସ ହେଇଥିଲା ପଚି ଯାଇଚି। ମଞ୍ଜି ଟାକୁ ମୁଁ କାଢିଚି ମଞ୍ଜି କାଢି ଖାଲି ଥୋଇଚି। ପଣସ କିଏ ଖାଇବାକୁ ତ ଭଲ ପାଉନା। ମଞ୍ଜି ଟିକେ ଭଲ ଲାଗେ। ଆଉ ମଞ୍ଜି କାଢିକି ମୁଁ କହିଲି ଜମା ଏ ପଣସ ଫଣସ କାଢନା ତା ଦେହରୁ ମଞ୍ଜି କାଢିଦିଅ।
ଆମର ଗୋଟେ ପା ଆମର ଗୋଟେ ଇଏ ହେଇଚି, ଦେଖିଲା ବେଳକୁ ବାହାର ଗଲା ବେଳକୁ ମାନେ କଟା ହେଲା ବେଳକୁ ସେ ପଚିଚି।
ହୁଁ, ଗମି ଯାଉଚି।
ଆଉ ସେ ପାଚିକି ପଚି ଯାଉଚି ଏକାଥରେ। ଆଉ ସେଇୟା କୁ କଣ କରିବ।
ହୁଁ ହୁଁ।
ନାଇଁ ଯାଇନି। ଯାହା ଯିବି କାଲିଆଡ଼େ ଯୁଆଡ଼େ ଯିବି ଟିକେ ବୁଲିକି ପଳେଇ ଆସିବି ଆଉ। ଆଜି ଯଦି ଚାରିଟା ବେଳେ ହୁଏ ଯଦି ଯିବୁ ଆଉ।
ତ ମାଉସୀଙ୍କ ଦେହ ଭଲ ଅଛି ନା ଏବେ? କଣ ଶୁଣିଥିଲି ଖରାପ ଥିଲା।
ଦେହ ତାଙ୍କର କଣ କହିଲ ବାହାରିଥିଲା ପ୍ରିଭେନ୍ତି ବାହାରିଥିଲା ମେଡିସିନ ଖାଉଚନ୍ତି ଭଲ ଏବେ ଅଛନ୍ତି।
ହ କିଏ ମ କୋଟେ ଫୋନ କରି କହୁଥିଲା।
ହଁ ସେ ଦେହ ଖରାପ ଥିଲା ଯାଉଚନ୍ତି ମେଡିସିନ ଖାଉଚନ୍ତି। ଟିକେ ଚାଲା ଚାଲି କରିବାକୁ କହିଚନ୍ତି। ସକାଳୁ ଉଠିକି ଚଲାଚଲି କରିବାକୁ ସନ୍ଧ୍ୟାବେଳେ ଟିକେ ଚଲାଚଲି କରିବାକୁ କହିଛନ୍ତି।
ତାଙ୍କ ଝିଅ ମେଟ୍ରିକ ପରୀକ୍ଷା ଦେଇଥିଲା ନା କଣ, ପାସ୍ ହେଲାଣି?
ଏଇ ତାଙ୍କ ଘର ପାଖରେ କୋଉ କଲେଜ ଟା ପକେଇଚି ଚାରି ପାଞ୍ଚଟା କଲେଜ ଯୋଉଠି ଆସିବ ଆଉ। ପଢ଼ିବ ଆଉ। ହଁ ଆଉ ଖିଆ ପିଆ କରିନ। ଯିବ ଖାଇବ ଆଉ।
ନାଇଁ ବା ହୁଁ।
ଆଉ ଇଏ ତ ଖାଲି ଲାଇନ୍ ଯିବା ଆସିବା କରୁଚି ଆଉ ତାପରେ କଣ କରିବ?
ସେ ଲାଇନ କଥା କୁହନା। ହୁଁ।
ହଁ ଆଉ ଯାଇ
ଏ ପୁଅ ଯିବ ହଷ୍ଟେଲ ବାହାରିଚି ତ ତାର ଟିକେ ସଫାସଫି ରି କଣ କଲି ଆଉ ସତ ତାରିଖ ରେ ତା କଲେଜ ଖୋଲିବ ଅଠର ରେ ଖୋଲିବ। ସତର ଦିନ ଯିବ। ତାକୁ ସବୁ କରିିକାରିକି ମ ସକାଳୁ ଟିକେ ଗଲୁ ଆଇଲୁ ରୋଷେଇ ବାସ ସବୁ ଡେରି। ଆଉ ସବୁ ଜଳିଖିଆ ଖାଇକି ଆସିଥିଲେ ସିଆଡୁ। ସବୁ ଶୋ ଶୋଇଚନ୍ତି। ଏଇ ଟିକେ ରୋଷେଇ ସରିଲାଣି ତ ଆଉ କଣ, ଅରୁଆ ଡାଲମା ଦହି ବାଇଗଣ ଖାଇଲା ବଳକୁ ପାମ୍ପ ଛାଣିଦେବି ସେ ଆଗେ ଖାଇବେ। ଆଉ ଆମ୍ବ ତ ଅଛି ଆଉ।
ହଉ ଯାଅ ଖାଇଦିଅ ଟିକେ ଆଉ ଗରମ ଜୋର ହେଲାଣି। ଆଉ ଆଉ କେତେବେଳେ କରିବ। ହଁ। ହଉ ରଖୁଚି ନମସ୍କାର।
ହଁ ହଁ ହୁଁ ହୁଁ।